ଶୁଭ ସନ୍ଧ୍ୟା ସାର୍।
ହାଲୋ।
ସାର୍ ଶୁଭ ସନ୍ଧ୍ୟା।
ହଁ ଶୁଭ ସନ୍ଧ୍ୟା ଶୁଭ ସନ୍ଧ୍ୟା।
ଆଉ ଭଲ ଅଛନ୍ତି?
ମ୍ୟାଡ଼ାମ ଆଜ୍ଞା ମ୍ୟାଡ଼ାମ।
ଅ ହଁ ହଁ ଆଉ କଣ କେମିତି ଆପଣଙ୍କ ଆଡେ ପାଗ ଅଛି? ଖରା ଫରା କମିଲାଣି ନା ଚାଲିଚି?
ନା ନା ନା ଆମକୁ ତର ବର୍ଷ ବର୍ଷା ହେଲାଣି ବର୍ଷା ହେଲଣି। ବର୍ଷା ହେଇନି ହଁ ବର୍ଷା ହେଇଗଲାଣି ଆଜିଠୁ ବର୍ଷା ହଉଚି।
ଯା ହଉ ଭାଗ୍ୟ କରିଚନ୍ତି ଆପଣ ଆଉ ଆମେ ତ ଖାଲି ଖରା ହିଁ ଦେଖୁଚୁ।
ନା ନା ମୌସୁମୀ ମଙ୍ଗଳ ଆସିଲାଣି ଭାରି।
ଆଚ୍ଛା ଆଚ୍ଛା ଆଉ କଣ ଖିଆ ପିଆ ଆପଣଙ୍କର?
ହଁ ରୋଷେଇ କରିବା ଖାଇବା ଆଉ ରୋଷେଇ କରିବା ଖାଇବା। ନା ରୋଷେଇ କିଛି ହେଇନି କରି ନାଇଁ ନାଇଁ କରିବା ଖାଇବା ରୋଷେଇ ଆଉ।
ଆଉ କଣ ଆଜି ହବ? ହାଲୋ ହଁ ଆଜି କଣ ରୋଷେଇ ହଉଛି କହିଲି।
ଆଚ୍ଛା ଆଜି ରୋଷେଇ ହଉଚି ଆମର ରୁଟି ଆଉ ଉ ଉ ତଡ଼କା।
ଆଚ୍ଛା ଆଚ୍ଛା ତଡ଼କା କେମତି କଣ ବନଉଛନ୍ତି ଟିକେ କହୁନାହାନ୍ତି ମୁଁ ତ ବନେଇନି କେବେ।
ତଡ଼କାର ତ ଡ଼ାଲି ମିଳୁଚି ତାକୁ ଟିକେ ବତ ତା ଦି ତିନି ଘଣ୍ଟା ପୂର୍ବରୁ ଟିକେ ପାଣ ତଡ଼କାର ଡ଼ାଲି ମିଳୁଛି ତଡ଼କା ଡ଼ାଲି ଯୋଉ ମିଳୁଚି ତାକୁ ଦି ତିନି ଘଣ୍ଟା ପାଣିରେ ଆଉ ପୂର୍ବୁ ପାଣିରେ ଏ ଏ ଏହେ ରଖିକିରି ରଖିଦବୁ ତାପ
ଆଚ୍ଛା ସେତା ତଡ଼କା ଯୋଉ ବନା ହୁଏ ତାକୁ ପାଣିରେ ଭିଜେଇକି ରଖାଯାଏ କି?
ଓଃ ହଁ ହଁ ନହେଲେ ସେଟା ସଫ୍ଟ ହବନ ଆଉ ମୁଁ ଟିଏ ଯେତିକି ଥିବ ତାଉ ବଢ଼ିବ ଥିକନେସ ବଢ଼ିବ ନା ଫୁଲିବ।
ଆଚ୍ଛା ମୁଁ ଭାବୁଥିଲି ବୋଧେ ଯେମିତି ଆମେ ଡ଼ାଲିକୁ ବନାଉ ବୋଧେ ଡାଇରେକ୍ଟ ସେମତି କରିପାରିବା ବୋଲି ମୁଁ ଭାବୁଥିଲି।
ନା ନା ନା ସେଟା ଟିକେ ବତୁରା ବତୁରାଏ ତଡ଼କା ଟା।
ଆଚ୍ଛା ଆଚ୍ଛା ଆଚ୍ଛା ଏମତି କରିକି ତାପରେ ତାକୁ ଡାଲି ଭଳିଆ ସିଝେଇ ଦିଅନ୍ତି ନା କଣ।
ଆପଣଙ୍କର ନେଟୱାର୍କ ବୋଧେ ଠିକ୍ ସେ ପାଉନି।
ଆଚ୍ଛା।
ଆଚ୍ଛା ଆଚ୍ଛା। ଆପଣଙ୍କର ନେଟୱାର୍କ ବୋଧେ ଟିକେ କଟି କଟି ଯାଉଛି ଟିକେ ନେଟୱାର୍କ ଥିବା ଜାଗାକୁ ଯାଉନାହାନ୍ତି।
ହଁ ଅଛି ତ ବାହାରେ ହିଁ ଅଛି ଆଜ୍ଞା।
ହ ତାହେଲେ ନେଟୱାର୍କ କୋଟେ ହଁ ହଁ ଏବେ ଶୁଭୁଛି ଠିକ୍। ଓ ହଁ ଏମିତି ତାହେଲେ ତଡକା ବନାଉଛନ୍ତି ନାଇଁ ମୁଁ ତ କେବେ କରିନି। ମତେ କଣ କି ଡାଲି ଟିକେ ଖାଇବାକୁ ଭାରିତ ପସନ୍ଦ ନୁହଁ ସେଥି ସେଥିପାଇଁ ମୁଁ ତଡକା ଫଡକା ଏ ସବୁ ନେଇକି ଆସେନି ବନାଏନି ଏତେଟା ଦିନେ କରିବି ଦିନେ ଭାବୁଛି ଆଉ। ଆଉ।
ତଡ଼କା ଭଲ ଟେଷ୍ଟ ରୁଟି ତଡ଼କା ବଢିଆ ଲାଗେ ଖାଇବାକୁ।
ହଁ ହ ହଁ ନାଇଁ ମୁଁ ବାହାରେ ଖାଇଛି କିନ୍ତୁ କେବେ ନିଜେ ବନେଇନି ଆଉ। ଆପଣ କେବେ ବିରିୟାନୀ ବନେଇଛନ୍ତି?
ଆଚ୍ଛା ଆଚ୍ଛା। ନା ନା ବିରିୟାନୀ ମୁଁ କେବେ ବନେଇନି ଖାଇ ଖାଇ ପସନ୍ଦ ଲାଗେନି ଖାଇବା ପାଇଁ। କିନ୍ତୁ କେବେ ବନେଇନି।
ଆଚ୍ଛା ଆଚ୍ଛା ଆଚ୍ଛା ନା ବିରିୟାନୀଟା ବନେଇବା ଟା ଆକ୍ଚୁଆଲି କଷ୍ଟ ଜିନିଷଟି ନୁହଁ କି।
ଆଜ୍ଞା ଆଜ୍ଞା ଆଜ୍ଞା।
ସେମିତି ଆଉ। ଆଉ କଣ ମୁଁ ଶୁଣିଲି ଆପଣ କୁଆଡେ ବୁଲିବାକୁ ଯାଇଥିଲେ ମଝିରେ ବେଙ୍ଗଲ ଆଡେ କଣ ବୁଲିବାକୁ ଯାଇଥିଲେ କୁଆଡେ କଣ କେମିତି ବୁଲିଲେ କେମିତି ରହିଲା ଆପଣଙ୍କ ଭ୍ରମଣର ମାନେ ଏକ୍ସପିରିନ୍ସ ଟା କେମିତି କଣ ରହିଲା।
ୱେଷ୍ଟ ବେଙ୍ଗଲ ରେ ଯାଇଥିଲୁ ଭିଜିଟି ରେ ମାଛ ଚାଷ ଆଉ ମାଛ ମାଛ ଜାଅଳ କେମିତି ଚାଷ କରାଯାଏ ମନେକର ଆମ ଓଡିଶା ଓଡିଶା ଠାରୁ ତାଙ୍କ ଦେଖିବାକୁ ଗଲେ ଓଡିଶାରେ ଯେମିତି ମାଛ ଚାଷ ଓଡିଶାଠାରୁ ସେମାନଙ୍କର ଭଲ ଟେକ୍ନିକ ଥିଏ ମାଛ ଚାଷରେ।
ନୁହେଁ କି।
ଅଶୀ ଏକର ନବେ ଏକର ଗୋଟେ ଗୋଟେ ବନ୍ଧ ତାକୁ ପୋକ
ସିଏ ତ ବନ୍ଧ ନୁହଁ ସିଏ ତ ନଦୀ।।
ନଦୀ ଭଳିଆ ଲହଡା ବି ହଉଛି ସମୁଦ୍ର ଯେମିତି ଲହଡା ଲହଡା ଆସେ ସେମିତି ବି ତାଙ୍କର ହଉଛି ଅଶୀ ନବେ।
ଯେ କଣ ଏଇଗୁଡାକ ତାଙ୍କର କଣ ମାନେ ନିଜର ପର୍ସନାଲ ନା ଏ କି କାହାର କିଏ ଗୋଟେ ଗ୍ରୁପ
ନା ନା ନା ଲିଜ ନାଇଁ ସେମାନେ ପର୍ସନାଲ ଗୋଟେ ଗୋଟେ ଲୋକଙ୍କର ପର୍ଶିନାଲ ବନ୍ଧ ସେମାନେ କରିଛନ୍ତି ସେମାନେ ଆମର ମାଛ ଆଉ ହଁ। ତାଙ୍କ ଶୁଣ ସେମାନଙ୍କର ଜାଗା ବହୁତ୍ କମ ସେମାନଙ୍କ ଯାହାର ମାନେ ସେ ବଡ଼ ବଡ଼ ଯୋଉ ଲୋକ ଅଛନ୍ତି ସେମାନେ କିନ୍ତୁ ସେମାନଙ୍କର ଜାଗା ଆକ୍ଚୁଆଲି ଦେଖିବାକୁ ଗଲେ ସେମାନଙ୍କର ଏରିଆ ବହୁତ୍ କମ୍ କିନ୍ତୁ ଯୋଉମାନେତ ପଇସା ପତ୍ର ସେକିଣା କିିଣି କରିଦେଇଚନ୍ତି ଆଉ। ସେମାନଙ୍କର ପପୁଲେସନ ଅଧିକ ଏରିଆ କମ୍।
ହଁ।
କୋଉ ମାଛ ଚାଷ ଏଇଭାରୁ ତାପରେ ଆଉ ଗୋଟେ ଜିନିଷ ଆଉ ସେମାନଙ୍କର କଣ ଆମ ଓଡ଼ିଶାରେ କଣ କରୁଚନ୍ତି। ଜାଆଁଳ ଗୁଡ଼ାକ ଗୋଟିଏ ଲୋକ ଗୋଟେ ଅନର ସେ ଯାଆଁଳ ନିଜେ ବ୍ରିଡିଙ୍ଗ କରି ଟୋଟାଲ ଇୟର ରିଙ୍ଗି ପର୍ଯ୍ୟନ୍ତ ବିକ୍ରି କରିପାରୁଚି।
ହଁ।
କିନ୍ତୁ ସେଠାକାର କଣ କରୁଚନ୍ତି ସେମାନେ
ଆପଣଙ୍କ ଭୟସ୍ ପୁଣି କଟୁଚି। ହାଲୋ। ହାଲୋ। ହାଲୋ।
ଅଣ୍ଡା ଅଣ୍ଡା ଦେଇ ଅଣ୍ଡା ବି
ଆପଣଙ୍କର ଭଏସ୍ ପୁଣି ମଝିରେ ମଝିରେ କଟି ଯାଉଚି ବୋଧେ ନେଟୱାର୍କ ଆପଣଙ୍କର ପାଉନିନା ମୋର ପାଉନି ମୁଁ କିଛି ବୁଝିପାରୁନି। ହାଲୋ। ଶୁଣୁଚନ୍ତି?
ହଁ ଆଜ୍ଞା ଆଜ୍ଞା କୁଅ ସେମାନେ କଣ କରନ୍ତି ଗୋଟିଏ ଲୋ କହି ତାଙ୍କର
ହଁ।
ପନ୍ ରୁ ଆଉ କିଛି ପନ୍ ଆଉ ଷ୍ଟାଟେରୁ ଆଉ
ମାନେ ଓହୋ ସେମିତି କରିଦେଇଚନ୍ତି। ନା ଭଏସ୍ କଟିଲା ଆପଣଙ୍କର।
ଗୋଟେ ଲୋକ ନବ କରିବ। ବର୍ଷା ପାଇଁ ଏପଟେରେ ନେଟୱର୍କ ପ୍ରୋବ୍ଲେମ୍ ରହୁଚି ଆଜିରେ।
ଓଁ ହଁ ହଁ ହଁ ହଁ ଆଚ୍ଛା ଆଚ୍ଛା ଏମିତି ନାଇଁ କି ହଁ ହଁ ହଁ କୁହନ୍ତୁ ମୁଁ ଶୁଣୁଚି। ହଁ ହଁ ଶୁବା
ହଁ ଆମ ପଟେ କଣ ଆମର ଗୋଟେ ଲୋକ ଟୋଟାଲେ ସ୍ପନଠୁ ଷ୍ଟାଟେ କରିକରି ଇୟରିଙ୍ଗ ପର୍ଯ୍ୟନ୍ତ ମାଛ ବେପାର କରୁଚି ଓ ସେମାନଙ୍କର ପର୍ଟିକୁଲାର ଗୋଟେ ଲୋକ ଯିଏ ଅ ସ୍ପନ ବିକିଲା ସେ ଫ୍ରାଏ କରିବନି ଫ୍ରାଏ କରିବା ପାଇଁ ଅଲଗା ଲୋକ ଆସିଯିବ। ଆ ଫିଙ୍ଗରିଙ୍ଗ କରିବା ପାଇଁ ଅଲଗା ଲୋକ ଆସିବ ଇୟରିଙ୍ଗ କରିବା ପାଇଁ ଅଲଗା ଲୋକ ଆସିବ। ସେମା ଆମର କଣ ଶହେ ଗ୍ରାମ ଦୁଇଶହ ଗ୍ରାମ ମାଛକୁ ଆମେ ଶହେ ଗ୍ରାମ ଦୁଇଶହ ଗ୍ରାମ ମାଛକୁ କଣ କରୁଚେ ଇୟରିଙ୍ଗ କରି ଆମେ ବଡ଼ ବଡ଼ ବନ୍ଦରେ ଛାଡ଼ୁଚେ କିନ୍ତୁ ସେମାନେ ମିନିମମ୍ ତିନିଶହ ଗ୍ରାମ ମାଛ ନହଲେ ସେମାନେ ବନ୍ଦରେ ଛଡ଼ୁନାହାନ୍ତି।
ହଁ। ମାନେ କୋଉଠି କେମିତି ମାନେ ମାନେ ତାଙ୍କର କରିବାର ଗୋଟେ ଅଲଗା ଅଲଗା ଷ୍ଟାଇଲି ନାହିଁ କି। ଓଡ଼ିଶାରେ କେମିତି କଣ କରୁଚନ୍ତି ସେ ଗଟେ ଓଡ଼ି ମାନେ ପଶ୍ଚିମବଙ୍ଗରେ ପୁଣି କେମିତି କଣ କରୁଚନ୍ତି ପୁଣି ଏଇଟା ଦେଖିବେ ଆପଣ ଯଦି ଯିବେ ସେ ରାୟପୁର ପଟେ ସେମାନେ ତାଙ୍କର ଗୋଟେ ଅଲଗା କେମିତି ଗୋଟେ କରୁ କରୁଥିବେ।
ହଁ କିନ୍ତୁ ସେମାନେ ତାଙ୍କ ସେମାନେ କହିବା କଥା ଆମର ଗୋଟିଏ ଏକରେ ଆମେ ବର୍ଷକୁ ଚାରି ଲ ଚଳେ ଲାଭ ରଖୁଚୁ ଲାଭ ପାଉଛୁ ବର୍ଷୁକୁ ଏକେରେକେ।
ଓ ଏକ ରୁପୁ। ଆଛା ଆଚ୍ଛା ମାନେ ଯେ ଗୋଟେ ଏକରକୁୁ କଣ ଏତେ ବାହାରିବା ସମ୍ଭବ। ମାନେ ହେଇପାରିବନି କାହିଁକି ନାଇଁକି ନିଆଁ ଯଦି ଠିକ୍ ସେ ପ୍ରସ୍ତୁତି ପ୍ରଣାଳୀରେ ରହିବ ହେଇପାରିବ ନାହିଁ କିି।
ହଁ ହଁ ହଁ।
ଆଚ୍ଛା ଆଚ୍ଛା ହ ଆଚ୍ଛା ରଙ୍ଗୀନ୍ ମାଛ କିଛି ହୋ ହଉଥିଲା ନା ନାଇଁ ଆପ ଆପଣ ଯ ଯାଇଥିଲେ ଦେଖିଲେ କିଛି ରଙ୍ଗୀନ୍ ମାଛର କହୁଥିଲା।
ସେଟା ରଙ୍ଗୀନ୍ ମାଛା ରଙ୍ଗୀନ୍ ମାଛଟା ଏପଟେ ନାହିଁ ଛତିଶଗଡ଼ ପଟେ ରଙ୍ଗୀନ୍ ମାଛ ଟା ମିଳିଯାଉ ଏପଟେ ପଟେ ଯେ ଦେଖିବାକୁ ମିଳିଲାନି।
ଓ ହଁ ହଁ ହଁ ମାନେ ଆପଣ ଦେଖି ନାହାନ୍ତି ନାଇଁ କି?
ନା ନା ୱେଷ୍ଟ୍ ବେଙ୍ଗଲ ଲ
ର ରଙ୍ଗୀନ୍ ମାଛ ଟା କେବଳ ଆମର ଆସ୍ପାରିୟମ ରେ ୟୁଜ୍ ହୁଏ ନା ଆଉ କଣ ସେଇଟାକୁ ତ ଖାଇବାର ଉପଯୋଗୀ ନୁହଁ?
ନା ନା ନା ଖାଲି ଆକରମ୍ ପାଇଁ ମାଛ ଟା ପାଇଁ ୟୁଜ୍ କରୁଛନ୍ତି।
ହଁ ଯେ ମାନେ ଯଦି ଜଣେ ରଙ୍ଗୀନ୍ ମାଛଟା କରିବ ସିଏ କଣ ଲାଭବାନ ହେଇପାରିବ?
ହେଇପାରିବେ ହେଇପାରିବେ ହେଇପାରିବେ।
କେମିତି ହେଇପାରିବେ ଆମେ ହୁଁ ନା ନା ହଁ ଠିକ୍ ଅଛି ବୁଝିଲି କିନ୍ତୁ ଗୋଟେ ଦୃଷ୍ଟିରୁ ଆମେ ଯଦି ଦେଖିବା ରଙ୍ଗୀନ୍ ମାଛ ଟା ଏମିତି କେତେ ବ୍ୟବସାୟ ହବ କି ଏମିତି କେତେ ଆକରିଅମ୍ ବନା ହବ ଯେ ଜଣେ ଲାଭବାନ ହବ?
ଆଜିକାଲି ଲୋକ ମାନେ ମା ରଙ୍ଗୀନ୍ ମାଛ ଆଟ୍ରାକ୍ସନ ହେଲାଣି ଆଗ ଅପେକ୍ଷା। କିନ୍ତୁ ମାଛର ମିଳୁନି ବେଶୀ ସଫିସେଣ୍ଟ୍
ବଧା। ହଁ ହଁ ହଁ ହଁ ହଁ ଆଚ୍ଛା ଆଚ୍ଛା ଯୋଉ ଆପଣ ଯୋଉ ଯାଇଥିଲେ ୱେଷ୍ଟବେଙ୍ଗଲ ସେଠି ଏ ଯୋଉ ରୂପଚାଟା ଯୋଉ ହୁଏ ସେଟା ସେଠି ହଉଥିଲା କି?
ନା ନା ରୁକ୍ ଚାନ୍ଦି ସେପଟେ ରୁକ୍ ଚାନ୍ଦି ନାହିଁ ଜଳଙ୍ଗ ନାହିଁ
ହଁ ଅକୁମ୍ ସେମାନେ ଆଚ୍ଛା ଆଚ୍ଛା ଆଛା ସେ ସେଇଗୁଡାକ ହଉଛି ନାଇକି? ହଁ ହଁ କିନ୍ତୁ ଆପଣ ଦେଖିବେ ଯୋଉ ରାଇପୁର୍ ଆଡେ ସେପଟେ ବେଶୀ ଜଳଙ୍ଗ ହଉଛି?
ସେସେମାନେ ଦି ଶୁଣ ରାଇପୁରରେ ସେମାନଙ୍କ ଡିମାଣ୍ଡ୍ ହଉଛି ଜଳଙ୍ଗ। ୱେଷ୍ଟବେଙ୍ଗଲ ଜଳଙ୍ଗ ରେ ୱଷ୍ଟବେେଙ୍ଗଲହଉଚି ରୋହି, ଭାକୁର ମେରିକାଲ୍ ହେଉଛି ଡିମାଣ୍ଡ୍। ଯୋଉଠି ଯାହା ଡିମାଣ୍ଡ୍ ସେଠି ସେମାନେ ଅଧିକ ବିଜନେସ୍ କରୁଛନ୍ତି।
ଠିକ୍ ଠିକ୍ ଠିକ୍ କଥା ଠିକ୍ କଥା ଆପଣ ମାଛ ଖାଉଛନ୍ତି ନା ନାଇଁ?
ହଁ ମୁଁ ମାଛ ଖାଉଛି ମୋତେ ସେ ହଁ ୱଷ୍ଟବେେଙ୍ଗଲ୍ ସବୁଦିନ ମାଛ ଖାଏ କିନ୍ତୁ ୱଷ୍ଟବେଙ୍ଗଲ୍ ୱଷ୍ଟ୍ ୱଷ୍ଟ୍ ବେଙ୍ଗଲରେ ସବୁ ପାଇଁ ଜିଅନ୍ତା ମାଛ ଖାଇବାକୁ ମିଳିଲା ଏଇ ଗୋଡା ସବୁଠୁ ଭଲ ଜିନିଷ। ଜୀଅନ୍ତା ମାଛ ଟା ନଗଦ ମାଛ ଟା ଧରିକି ଆଣିବେ କଟା ହବ ରୋଷେଇ
ଆଚ୍ଛା ଆଚ୍ଛା ଫ୍ରେଶ୍ ମାଛ କଥା କହୁଛନ୍ତି ହଁ ହଁ। ଆଉ ୱେଷ୍ଟ୍ ବେଙ୍ଗଲରେ କଣ ମାଛଟା ଟେଷ୍ଟ୍ ନା କଣ କେମତି? କଣ ରୋଷେଇ ସେଠି ଭଲ ହଉଛି ନା କଣ କାହିଁକି ନା ସମସ୍ତେ କୁହନ୍ତି ବଙ୍ଗାଳୀ ମାନେ ମା ମାଛ ଖାଇବାକୁ ବେଶୀ ପସନ୍ଦ କରନ୍ତି।
ୱଷ୍ଟ୍ ଆପଣ ୱେଷ୍ଟବେଙ୍ଗଲ ଯିବେ ଯଦି ନାଇଟି ପରସେ ପରସେଣ୍ଟ୍ ଲୋକ ମାଛ ଉପରେ ଡିପେଣ୍ଡ୍ ଖାଇବା ପାଇଁ ଏଇଟି ନାଇଟି ଏଇଟି ନାଇଟି ପରସେଣ୍ଟ୍ ଲୋକ।
କିନ୍ତୁ ମୋର ଗୋଟେ ସାଙ୍ଗଟେ ଥିଲା ମୁଁ କଲେଜ୍ ରେ ଯେତେବେଳେ ପଢେ ସିଏ ବି ବଙ୍ଗାଳୀ ସିଏ କୁହେ କି ତା ତମେ ମାନେ ସବୁ କାହିଁକି ଭାବୁଛ ଯେ ବଙ୍ଗାଳି ମାନେ କେବଳ ମାଛ ଖାଇବାକୁ ପସନ୍ଦ କରନ୍ତି ମତେ ତ ପସନ୍ଦ ନାହିଁ ମତେ ଚିକେନ୍ ପସନ୍ଦ ବୋଲି କୁହେ।
ପଛରେ ମି
ହଁ ଅଛନ୍ତି ଲୋକ ବି
ନାଇଁ ନବେ ନବେ ପରସେଣ୍ଟ୍ କୁହାଗଲା ସେଥିପାଇଁ।
ଓ ହଁ, ହଁ, ହଁ, ଠିକ୍ ଠିକ୍ ଠିକ୍ ଠିକ୍। ଆଚ୍ଛା ତାହେଲେ ଆପଣଙ୍କର ଭ୍ରମଣର ଏଇଭଳିଆ ଗୋଟେ ମାନେ ଏକ୍ସପିରିଏନ୍ସ୍ ଟେ ରହିଲା ନୁହଁ କି? ଆଉ ଯିବା ଆସିବାରେ ଗାଡି ରେ କିଛି ଅସୁବିଧା ହେଇନି ତ?
ଆରେ ହଁ ସିଏ ତ ଯିବା ଆସିବା କଥା ସେ ସିଏ ତ ମାନେ
ଛାଡନ୍ତୁ ଆଉ ସେଇ ବିଷୟରେ ହଁ ଆଉ କୋଉ ଦିନ ଗୋଟେ ସେ ବିଷୟରେ ଆମେ କଥା ହେବା। ହଉ ଆପଣଙ୍କ ସହିତ କଥା ହେଇକି ଭଲ ଲାଗିଲା ଆଉ କେତ କେତେବେଳେ ସମୟ ହେଲେ କଲ୍ କରିବି ଆଉ, ହଉ ରଖୁଛି ଆଁ, ହଁ ଶୁଭରାତ୍ରି।